ହ୍ୟାଲୋ।
ନମସ୍କାର ସାର୍।
ନମସ୍କାର ନମସ୍କାର କେମିତି ଅଛନ୍ତି?
ବହୁତ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହୁଁ ଭଲ ଅଛି ଶୁଭ ସକାଳ ଘୃତ ପାଇଁ ଜଗନ୍ନାଥ। ପ୍ରଭୁ ଜଗନ୍ନାଥ ତମର ମଙ୍ଗଳ କରନ୍ତୁ।
ଶୁଭ ସକାଳ। ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ସୁସ୍ଥ- ଆରୋଗ୍ୟ ସବୁବେଳେ ରୁହନ୍ତୁ। ଆଉ ଆପଣଙ୍କର ଆଜି ସକାଳ ଜଳଖିଆ କଣ କରିଥିଲେ?
ଆଜି ଗୁରୁବାରେ। ମା ଲକ୍ଷ୍ମୀ ବାର କୁହନ୍ତି। ଆଜି ପୁରା କା ଆଜି ଯାହାକୁ କୁହନ୍ତି ପୁରା ଶୁଦ୍ଧ ନିରାମିଷ ଖାଦ୍ୟ। ସକାଳୁ ମୋର ଧର୍ମ ପତ୍ନୀ
ଆଜ୍ଞା।
ଉଁ, ମୋ ସ୍ତ୍ରୀ ମୋତେ ରୁଟି ଭଜା କରିକି ଖାଇବାକୁ ଦେଇ ସାଇଲାଣି।
ଆଜ୍ଞା, ଆଜ୍ଞା ଆଛ ଛା ଆଉ ଆପଣଙ୍କର ବ୍ୟବସାୟ କ ଣ? ଆପଣ କ ଣ କରନ୍ତି?
ମୋର ବ୍ୟବସାୟ ଠିକାଦାର ଚାଲିଛି।
ଆଜ୍ଞା, ଆଜ୍ଞା ଆପଣଙ୍କର ସେଇ ଯୋଉଠି ଯୋଉ କାମ କରୁଛନ୍ତି ମାନେ କଣ କେମିତି ବାଲି ଗୋଳି ସିମେଣ୍ଟ ସବୁ କେମ ତି ଆୟୋଜନ ହଉଛି, କିଏ କିଏ ସବୁ କରୁଚନ୍ତି? ଆଗେ କାମ ଆସୁଛି ନା? ଆଗେ ପଇସା ପ ତ୍ର ଆସୁଛି ମାନେ କେମତି ସ
ନା ନା ଆମର ଆମର ହେଲା ଆମର ଆଗେ ଆମେ ଗୋଟେ ଦିନିଷ ଯଦି କେତେବେଳେ ବାହାରିଲେ ଆମେ ଆଗେ ତାକୁ ପକଉଚୁ ଆମେ କାଗଜ ଫର୍ମ କାଗଜ ଫିଲ୍ଅପ୍ କରି ଆମେ ପକଉଛୁ। ଆମେ ତାପରେ ସରକାର ଦେଖ ଖୁଚନ୍ତି ଆମେ ତା ପାଇଁ ସିକୃତି ପ୍ରାପ୍ତ ନା ନାହିଁ ଆମେ କାମ କରିପାରିବୁ ନା ନାହିଁ। ସେମାନେ ର ଖିଲା ପରେ ତାପରେ ଆମକୁ ସେମାନେ ଉଁ, କାର୍ଯ୍ୟ କରିବାକୁ ଗୋଟେ ଉଁ, ଦରଖାସ୍ତ ଦଉଛନ୍ତି। ତୋମେ ଏ କାମ କର। ଆମେ କାମ କରୁଛୁ। ବା ଆମେ ନେଇକି ତାପରେ ଆମେ ନିଜେ ଆଗେ ପଇସା ଖର୍ଚ୍ଚ କରି କାମ କରୁଛୁ କାମ କଲା ପରେ ତାପରେ ଧୀରେ ଧୀରେ ଅଛି କିଛି ଜାଗାରେ ଅଛି ମାନେ କାମ ଚାଲୁଥିବ ଆମେ ପଇସା ଉଠେଇ ପାରିବୁ। ଆଉ କି ଜାଗାରେ କାମ ସ-ସ-ସମ୍ପୂର୍ଣ୍ଣ ସାରିଲା ପରେ ଆମେ ଏକାଥରେ ପଇସା ଉଠେଇବୁ। ଦି ପ୍ରକାର ସିଷ୍ଟମ୍ ଥାଏ।
ଆଚ୍ଛା, ଆଚ୍ଛା ଏଇ କାମରେ ଆପଣ
ନ ହେଲେ
ଏଇ କାମରେ ଆପଣଙ୍କୁ ବହୁତ କଷ୍ଟ ହଉଥିବ ଆପଣ କେ ତେବେଳୁ ଯାଉଛନ୍ତି କେତେବେଳୁ ଘରକୁ ଫେରୁଛନ୍ତି?
ଶ୍ଚିନ୍ତ କଥା ନି- ଯ- ଆଗା-ଯାହା କଲେ ବି ଯାହା ନ ଯେତେ ଯାହା କଲେ ବି ସମସ୍ତେ ଯିବାକୁ ପଡିବ ଯେତେ ଷ୍ଟାଫ ଥାଆନ୍ତୁ ଯେତେ ଲୋକ ଥାଆନ୍ତୁ ଯାହା କରନ୍ତୁ ନିଜକୁ ତ ଯିବାକୁ ପଡିବ। ଆମର ସକାଳୁ ଯାଇକି ଆସିଲା ବେଳକୁ କାଲି ଗୋଟେ ଜିନିଷ ମୁଁ ଦିନ ମୁଁ ଯାଇଥିଲି ସକାଳ ଆଟା ସାଢ଼େ ଆଟା କି ନଅଟା ବେଳକୁ ଯାଇଥିଲି।
ଆଜ୍ଞା।
ଘରେ ଖାଇକି ଗାଧେଇକି ଭାତ ଯେତେବେଳେ ଯେହେତୁ ଖରାରେ ବାହାରେ କାମ ହଉଛି ନା ବାଅ ଲୋ କାମ କରୁଛନ୍ତି ନା ମୁଁ ଯାଇ ସେଠି ବାହାର ଲୋକଙ୍କ ପାଖରେ ଛିଡା ହବାକୁ ପଡୁଚି। ଉଁ ଗାଡି ପାଖରେ ଛିଡା ହେବାକୁ ପଡୁଛି ଆମେ ସେଠୁ ବାହାରୁ ମୁଁ ଏଠୁ ଘରୁ କଣ ପଖାଳ ଭାତ ଖାଇକି ଆସିଥିଲି।
ଆଜ୍ଞା।
ସେଠି ଆମର କାଲି ହେଇଥିଲା। ଦେଶୀ କୁକୁଡା ସେଠି ମିଳିଲା
ଆଜ୍ଞା।
ତାକୁ ତରକାରୀ କରିକି ମୋର ଖାଇଲୁ। ସେଠି ଲୋକ ଥିଲେ ରୋଷେଇ କଲେ ଖାଇଲୁ। ତାପରେ ଆମର ସାଇଟ ରେ କାମ ଥିଲା ସେପଟ ସାଇଡ ରେ ଏତେ କାମ ଥିଲା ସାଇଡ ରେ ରହିଲୁ ସେଠୁ ଆସିଲି ସାଢେ ଆଠ। ଆଠଟା ନଅଟା ବେଳେ। ମାନେ ଦୀର୍ଘ ବାର ଘଣ୍ଟା ପଳଉଛି, ହଁ ଆଠଟା। ଆଠଟା ତିରିଶ ମିନିଟ୍ ସମୟରେ। ଦୀର୍ଘ ଦଶ ଘଣ୍ଟା, ନଅ ଘଣ୍ଟା, ଦଶ ଘଣ୍ଟା ର ସେଠି ରହିଯାଉଛି ଆମର। ସମୟ କାଟିବାକୁ ସେଠି ପଡୁଛି। ସେ ଲୋକଙ୍କ ପାଖରେ ରହିବାକୁ ପଡୁଛି। ଯୋଉ ଗାଡି ମଟର ଚାଲୁଛି ତାଙ୍କ ସେଠି ବି ରହିବାକୁ ପଡୁଛି।
ଆଚ୍ଛା, ଆପଣ ତାହେଲେ ଏଇ ପ୍ରକାରେ ଆପଣଙ୍କ ଜୀବନ ଯାପନ ଶୈଳୀ ଏମିତି ସାରା ଏମ୍
ଜୀବିକା, ଏଇ ଟାଇପ ର ଆମେ ଜୀବିକା ଯାପନ କରୁଛୁ।
ଆଜ୍ଞା ଆଜ୍ଞା। ଆଚ୍ଛା ଆପଣଙ୍କର ଅ ମାନେ ଯେତିକି ସବୁ ଆସେ ପଇସା, ଆପଣଙ୍କର ସବୁ ଠିକ୍ ଠାକ୍ ଚାଲେ ନା ଏମିତି ଅଭାବ ପଡେ।
ଅଭାବ ତ ସରି ନିଜେ ତ କହିହବନି ସବୁବେଳେ ସବୁବେଳେ ମାନେ ଭାବ ଥାଏ ଠିକ୍ ଚାଲି ଥାଏ ସବୁ କେତେବେଳେ ଅଭାବ ନଥାଏ। ଅଭାବ ବି ଆସି ଭଲ ବି ଆସେ। ସବୁ ଜିନିଷ ସବୁବେଳେ ଠିକ୍ ଠାକ୍ ରେ ଆସେ। ଯେତେବେଳେ ଯାହା ଆସିବ ଅଭାବ ହେଲେ ଅଭାବରେ ପୁରେଇବାକୁ ପଡେ। ଯେତେବେଳେ ଅଧିକା ଥାଏ ସେତେବେଳେ ବାହାର କରିକି ଖର୍ଚ୍ଚ କରିବା ହୁଏ କି କୋଉଠି କେତେବେଳେ କୋଉଠି କାହାଠାରୁ ସୁଧିଆ କି କାହା ପାଖରୁ କାଢ଼ିଆ କି କାହା ପାଖରୁ କଣ ଆସିଥିବ। ଧାର ଉଧାରରେ ତାଙ୍କୁ ସୁଝିବାକୁ ପଡେ। ସବୁ ଜିନିଷ ଚାଲେ ସେମିତି ଉତ୍ଥାନ ପତାନ ରହିଛି। କେତେବେଳେ ଟିକେ ଉପରକୁତ କେତେବେଳେ ତଳକୁ କେତେବେଳେ ଆଜି ତଳକୁ। ଚାଲିଛି ସେମିତି ଆଉ। ସମନ୍ୱୟରେ ଚାଲିଛି ଆଉ। ସବୁ ଜିନିଷକୁୁ ସମନ୍ଵୟରେ ଚାଲିଲେ ସବୁ ଜିନିଷ ଠିକ୍ ଠାକ୍ ଚାଲିବ ଆଉ।
ଆଚ୍ଛା ଆଚ୍ଛା, ଆଉ ଆପଣ? ଙ୍କର ଏଇ ବର୍ଷା ଦିନ ତ ଆସିଲାଣି ଏବେ ଆପଣଙ୍କର ତ ସେ କାମ ଏବେ ଚାଲିବନି ଭଲସେ ନା ଚାଲିବ?
ନାଇଁ ନାଇଁ ବର୍ଷା ଦିନ ତ ଯେପର୍ଯନ୍ତ ହେଇ ଏବେ ଟିକେ ଖରା ହଉଛି ଗରମ ହଉ ଚି ଗୁଳୁ ଗୁଳି ହଉଛି ଏବେ ଟିକେ ଚଳିଚି ଯେପର୍ଯ୍ୟନ୍ତ ବର୍ଷା ଟା କଣ୍ଟିନ୍ୟୁ ଲାଗି ଯେପର୍ଯ୍ୟନ୍ତ ବର୍ଷା ଟା ଲା ବର୍ଷା ଧାରାଟା ଲାଗିକି ରହିଯିବ ନା ଆଉ ସେଠି ଆଉ ସେଠି କାମ ହେଇପାରିବନି। କାମ ବନ୍ଦ ରହିବ ତେଣୁକରି ଯାହା ଏବେ କାମ ହବାର ଅଛି ଜଲ୍ଦି ଜଲ୍ଦି ଆମେ ସାରି ଦବାକୁ ବ୍ୟବସ୍ଥା କରୁଛୁ। ଯେତିକି କାମ ସରିବା କଥା କମ୍ପ୍ଲିଟ ସା ସମ୍ପୂର୍ଣ୍ଣ ସାରି ଦେଇକି କିଛି ଆମେ ବସିଯିବୁ ନୂଆ କାମ କିଛି ଷ୍ଟାର୍ଟ କରିବୁନୁ। ନୂଆ କାମ ବର୍ଷା
ନୂଆ କାମ ଆରମ୍ଭ କରିବେ ନାଇଁ, ଆଜ୍ଞା।
ନା ନୂଆ କାମ ଏବେ ଆଉ ଆରମ୍ଭ କରିବୁନୁ। ବର୍ଷା ଋତୁ ଗଲା ପରେ। ଆମର ଯେତେବେଳେ ଧାନ କଟାକଟି ହବ। ଷ୍ଟାର୍ଟ ହବ ତା ପରେ ମୋର ନୂଆ କାମ। ଆମେ। ଆରମ୍ଭ କରିବୁ।
ଆଚ୍ଛା ଆଚ୍ଛା ଏଇ ପକାରେ ଆପଣଙ୍କର ସବୁ ଅ ଚାଲୁଛି ଆଉ ନାଇଁ। ଆଉ ଆପଣଙ୍କର ଉ ଦେ ମାନେ ଶରୀର ସୁସ୍ଥ ଅଛି ନା ଆପଣଙ୍କର ଏବେ ବର୍ତ୍ତମାନ ଦେହ ଖବର ଠିକି।
ଉହୁଁ ହଁ ଏଇ ଟିକେ ଯେହେତୁ ଖରା ତରାରେ ରହୁଛୁ କେତେବେଳେ ଝାଡା ହେଇଯାଉଛି। କେତେବେଳେ ଏ ଖାଇବା ପିଇବା ପିଆ ପାଇଁ ଠିକେ ସେ ନହେଲା ରୁ କେତେବେଳେ ଆମର ହଁ ଗ୍ୟାସ୍ ହେଇଯାଉଛି ତା ପାଇଁ ଔଷଧ ମଧ୍ୟ ଖାଇବାକୁ ପଡୁଛି।
ଆଜ୍ଞା।
ଆଜି ନେ ଘର ଖାଦ୍ୟ ବି ଆଉ ଖାଇପାରୁନୁ ଉ ଯେତେବେଳେ ବାହାରେ ରହୁଛୁ। ସେତେବେଳେ ବାହାର ଖାଦ୍ୟ ଖାଇଲା ବେଳକୁ ସେମାନେ ହୋଟେଲ ରେ ଯୋଉ କରୁଛନ୍ତି ଖାଇବା ପିଇବା। ସେ ଠିକିଠାକ କେଡୁ ଓ ତେଲ ମସଲା ଅଧିକା କରି କରୁଛନ୍ତି ଯୋଉଟା କି ଖାଇଲେ ଆମ ଖାଇଲେ ପାଟିକି ସ୍ଵାଦ ଲାଗୁଛି କିନ୍ତୁ ଆମ ଦେହ ପାଇଁ ଭାରି କ୍ଷତିକାରକ। କିନ୍ତୁ ତେଣୁ ବାଧ୍ୟ ହୋଇ ଯେହେତୁ ଆମେ ବାହାରକୁ ଯାଉଚୁ। ସେଥିପାଇଁ ତ ଆମେ ମେସ୍ ବ୍ୟବସ୍ଥା କଲୁ। ସେଥିପାଇଁ ସମସ୍ତେ ଯୋଉ ରହୁଛନ୍ତି ସେଠି ଆମର ଗୋଟେ ବ୍ୟବସ୍ଥା ଚିତା କଲୁ ଯେ। ଏଠି ରୋଷେଇ କରିକି ଖାଇବେ। ଏଇ ଦି ଦିନି ତିନି ଦିନି ହବ ରୋଷେଇ ହେଇଛି କାଲି ବି ଷ୍ଟାର୍ଟ ହେଲା କାଲି ଆରମ୍ଭ ହେଲା ଆମର ରୋଷେଇ।
ଆଚ୍ଛା। ଆଚ୍ଛା ଏମତି ତାହେଲେ ଆପେ ଆପଣଙ୍କର ଜୀବନ ଯାପନ ହଉଛି। ଆଉ ଆପଣଙ୍କ ଆପଣଙ୍କର ତ ଭଲ ଚାଲିଛି ଆଉ। ଆଉ ଆମର ତ ଏବେ ସେବେ ଏବେ ତ ଆମେ ସିଲେଇ ଇଏରେ ମୁଁ କାମ କରୁଛି ଆଉ। ଭାବିଥିଲି ମୋ ଭାଇ ଜଣେ ଚାକିରି ଖଜୁଚି ତ ମୁଁ ଭାବୁଥିଲି? ଏ ଆପଣଙ୍କ ସହିତ କଥା ହଉଥିଲି ଯଦି କୌଣସି ଠିକାଦାର ର ଯଦି ଏ ମାନେ ଏମିତି ଫାଙ୍କା ଥିବ ତ ଏମିତି ମୋ ଭାଇ ଟିକେ ଯୋଗଦେଲେ ହୁଅନ୍ତା କାରଣ ଆମ ପରିବାରରେ ସଦସ୍ୟ ବହୁତୁ ଅଛନ୍ତି ତ ବାପା ଟିକେ ଏକୁଟିଆ ଚଳେଇବା ପାଇଁ।
ଇଚ୍ଛା ଭାଇ କୋଉ ଯାକେ ପାଠ ପଢିଛନ୍ତି କଣ କରନ୍ତି ଆଗରୁ କଣ କରୁଥିଲେ ମତେ କହିବେ କି?
ଯୁକ୍ତ ଦୁଇ ପାଠ ପଢି ଯୁକ୍ତ ତିନି ବି ତାର ପାଠ ସରି ସାରିଛି ଏବେ ସିଏ ସେ ନିଯୁକ୍ତି ପାଇଁ ସବୁ ଜାଗାରେ। ଆମର
ଇଛା ଓଡିଆ ସ୍ନାତକ ସରି ଯାଇଛି ନା?
ଆଜ୍ଞା ଆଜ୍ଞା। ସ୍ନାତକ ତରା ସରିଯାଇଛି ତ ଏବେ? ତାର ଏବେ ଟିକେ ଚାକିରି ପାଇଁ ଆମେ ବହୁତୁ ଖୋଜା ଖୋଜି କରୁଛୁ ଯେହେତୁ ପରିବାରରେ ବାପା ଏକା ନା ବହୁତୁ ଟିକେ କଷ୍ଟ ହଉଛି ସେଥିପାଇଁ ଟିକେ ମୁଁ ଯାହୁଁଚି। ଉଁ ଆପଣଙ୍କୁ ତାଙ୍କର ଯଦି ଏମିତି କିଛି ଥିବ ଯେମିତି ପିଲା ରହୁଥିବେ? ତ ଆପଣ ଯଦି ଟିକେ ଚେଷ୍ଟା କରିବେ ତାହେଲେ ମୋ ଭାଇଟି ପାଇପାରିବ କାମ। ଆଉ ଆମ ଘରେ ବି ଚଳିପାରିବେ ବାପାଙ୍କୁ
ତାଙ୍କ କାଗଜ ପତ୍ର ସମ୍ପୂର୍ଣ୍ଣ ଠିକ ଠାକ୍ କରିକି? ମତେ ତାଙ୍କର ଟିକେ ସମସ୍ତ ସମ୍ପୂର୍ଣ୍ଣ କାଗଜ ପତ୍ର ପରି ଯୋଉଁ ପ୍ରମାଣ ପତ୍ର ଦେଇ ମତେ ପଠେଇଲେ ଦେଇକି ପଠେଇବେ ମୋ ସହିତ କଥା ହେବେ ତାଙ୍କୁ କହିବେ ଆସିକି ମତେ ଦେଖା କରିବେ। ଦେଖା କଲେ ଆମେ କଥା ହବୁ ଯଦି ହେଲା ସମ୍ଭବ ମୁଁ ଦେଖିବା କୋଉ ଏବେ ତ ଆଉ ହେଇପାରିବନି ଏଇ ଦୁଇ ତିନି ମାସ ମତେ ସମୟ ଟିକେ ଦିଅନ୍ତୁ? ଦୁଇ ତିନି ମାସ ପରେ ଯୋଉ ନୂତନ ଅ-ଅ-ଅଁ କାମ ନୂତନ କାର୍ଯ୍ୟ ଗୁଡିକ ଆମେ ଆରମ୍ଭ କରିବୁ। ତା ଭିତରେ କୌଣସି ଗୋଟିଏ ଉଁ କାମର ଅବଧି ଭି ତରେ ଛଅ ମାସ ଅବଧି ରହୁଛି ଆମର ତା ଭିତରେ ଆମେ କୌଣସି ଗୋଟଏ ରଖିଲା ପରେ ତାଙ୍କର କଣ କେତେ? ଏ କାର୍ଯ୍ୟ କରିବାର ଦକ୍ଷତା ଅଛି ମୁଁ ଜାଣି ତାଙ୍କୁ ନୂତନ ପୁଣି କାର୍ଯ୍ୟରେ ଦରମା ଫରମା
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆପଣ ଯଦି ଆପଣ ଯଦି ଏତିକି ବି କରିଦିଅନ୍ତି ମୋର ଗୋଟେ ବୁଢ଼ୀ ମା ଅଛନ୍ତି ବୋହୁତ୍ ଖୁସି ହେବେ କାରଣ ମୋ ବୁଢ଼ୀ ମା ଚାହୁଁ ସେମିତି ଏମିତି ଆମ ପୁଅ ଟିକେ ମାନେ ଚାକିରି କରୁ କାରଣ ତାର ବୟସ ହାରାହାରି ମୋ ବୁଢ଼ୀ ମା ର ନ ବେବସ ପାଖାପାଖି ହେଇଗଲାଣି ତାହାର ଟିକେ ଶେଷ ଇଚ୍ଛା ଯେ ତା ପୁଅ ନାତି ଯେମିତି ଟିକେ ଚାକିରି କରି ଦୁଇ ପଇସା ଆଣିଲେ ସେ ଟିକେ ଖୁସି ହବ। ସେଥିପାଇଁ ମୋ ଜେଜେମା ବୋହୁତ୍ କହିଥିବାରୁ ଉଁ ଜଣଉ ଆଉ ଆପଣ ଯଦି ଦୟା ପୂର୍ବକ ତାକୁ ଟିକେ ଠିକାଦାର କାମରେ ଯଦି। ଯୋଗ ଦେଇଦବେ ତାହେଲେ। ଆମେ ଆପଣଙ୍କ ନିକଟରେ ଚିର ଋଣୀ ହେଇ ରହିବୁ।
ଠିକ୍ ଅଛି ମୁଁ ନିଶ୍ଚିନ୍ତ ଆପଣଙ୍କୁ ସାହାଯ୍ୟ କରିବି। ଏଟା ଗୋଟେ କଥା ନୁହଁ, ମୋର ବି ପିଲା କିଛି ଆବଶ୍ୟକ ହେବେ। ନୂତନ କାର୍ଯ୍ୟ ଆରମ୍ଭ ହୋଉ। ମୁଁ ତମ ତମ ଚାର ତାଙ୍କର ସମ୍ପୂର୍ଣ୍ଣ ପ୍ରମାଣ ପତ୍ର ଅ ପଢାର ହୋଉଛି, ତାଙ୍କର ଯାହା ଯାହା ଅଛି ସବୁ ପ୍ରମାଣ ପତ୍ର ସବୁ ଦେଇକି ମତେ। କଲେ ମୁଁ ତାଙ୍କୁ ରଖେଇଦେବି ବ୍ୟବସ
ଆଜ୍ଞା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ କୃତଜ୍ଞା ଜଣାଉଛି ଦେ ଆପଣ ଅ- ଅଁ ଅ କୁ ଧନ୍ୟବାଦ୍ ପରିବାର୍ ତରଫରୁ ଆଉ। ଆଉ ଠିକ୍ ଅଛି, ମୁଁ ଭାଇ ମୋ ଭାଇଙ୍କ ସହିତ ବୁଝିକି ଆପଣଙ୍କୁ ଜଣେଇବି।
ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ଅପେକ୍ଷାରେ ରହିଲି ଆପଣଙ୍କ ସହିତ କଥା ହେଇ ମତେ ବୋହୁତ୍ ଖୁସି ଲାଗିଲା ଧନ୍ୟବାଦ୍ ରଖୁଛି ଆଜ୍ଞା, ଆଜ୍ଞା।